ହଁ ପଳେଇ ଆସିଛି ଆଉ କଣ କର କରରେ କି।
ରଜ କେମିତି କଣ କରୁଛ ତମର ସେପଟେ।
ମୁଁ କାଲି ହଁ ମୁଁ କାଲି ହିଁ ଆସିଛି କାଲି ଆସିକି ସେ ମେହେନ୍ଦୀ ମେହେନ୍ଦୀ ପକେଇବାକୁ ଗୋଟେ ଜଣେ ଦିଦିଙ୍କ ଘରକୁ ମେହେନ୍ଦୀ ପକେଇବାକୁ ଗଲୁ ଆସଟା ବେଳକୁ ଦଶଟା ରାତି। ହଷରେ କାଇ ପି କିି ଶୋଇଲୁ ଶୋଇ ସକାଳୁ ପୁରା ଉଠ ଟିକି ଗାଧେଇ ପାଧେଇ ଆଉ ମେହେନ୍ଦୀ ତ ପାଚି ଯାଇଛି ପୁଣି ମେହେନ୍ଦୀ ସକାଳୁ ଉଠି ମୁଁ ମେହେନ୍ଦୀ ଦେଖିଛି ମୁ କେମିତି ପାଚୁଛି।
ହେ ହେ ହେ ହେ ହେ ଆଗେ ତାହେଲେ ସକାଳେ ଉଠିକି ଷ୍ଟାର୍ଟିଂ ଯାକେ ମେହେନ୍ଦୀ ହାତ ଟାକୁ ଦେଖିଛ ତମେ।
ହଁ ମୁଁ ମେହେନ୍ଦୀ କେମିତି କଲର ଆସିଛି ତା ଆକୁ ଦେଖିଛି ମେହେନ୍ଦୀ ଲଗେଇି ତା କଲର ଆସିଛି ନ ଭଲ ଲାଗିବନି
ନା ନିହାତି ସେଥିରେ ବି ଜଣା ପଡୁଛି ତମର ଭବିଷ୍ୟତ ଟା କେତେ ଉଜ୍ଜ୍ୱଳାମୟ।
ଅ ବିିସତ ଦ କଧୁ
ଆଉ ତମର ଖୋ ଖୁଡି।
ଘୁଡ଼ି ଅଛନ୍ତି ଘରେ। ସିଏ କଲ କଲା ଵେଲେ ତ ଉଠଉନାହାନ୍ତି। ହଁ ଭଲ ଅଛନ୍ତି। ଖାଇ ପିକି ଶୋଇପଡିଛନ୍ତି ଆଉ। କଲ ଆଉ ଉଠଉ ନାହାନ୍ତି।
ହଁ ମ୍ୟାଡାାମଙ୍କୁ ତ ବଡ ନିଦ। କଥା କହୁ କହୁ ଶହେଟା ହାଇ ମାରିବେ।
ହଁ ମାନେ କାମ ଅଛି ତାଙ୍କର ମାନେ ଙ୍କର ପାର୍ଲାର ଚାଲିଛି ଫେସିଆଲ୍ ଫେସିଆଲ୍ ହବାର ଅଛି କଣ ହବାର ଅଛି କାମ ଅଛି କିନ୍ତୁ ଶୋଇବା ସହିତ ଶୋଇବା କାମ ଦିଟା ଶୋଇବା ହିଁ ଚୁଜ କରିବେ।
ହେ ହେ ହେ ହେ ହେ ହେ
ହଁ
ମ ତାଙ୍କର ବିୟୁଟି ଟା ପୁରା ପୁରା ଫୁଟି ଫୁଟିକି ଚାଲିଛି ନା--ଆ
ହଁ ଖୁଡିଙ୍କର ମାନେ ବ୍ୟୁଟି କହିଲା ଅଲଗା ପ୍ରକାର।
ସୁନ୍ଦର ଖ ଖୁଡିଟେ ପାଇଛ ତମେ ଶୋଇଲା ବେଳକୁ
ଅଲଗା ପ୍ରକାର
ଅ ଅଲଗ ପ୍ରକାର ଆ ଆଉତାହେଲେ ଆଉ ତାହେଲେ ତାହେନେ ଲଞ୍ଚ
ହଁ ତମର କଣ ହେଇ ଥିଲା?
ନା ମୋର ଆଜି ରଜ ତ ସ ଆମର ତ ଏତେ ରଜ ଟା ନାହିଁ ଫିର ବି ଅଛି ନାଇଁ ନୁ ଅଛି କି ତୁ ଏତେ ପ୍ରକାର ଏତେ ସେପଟ ଯେମିତିକା ତ ନାଇଁ କିନ୍ତୁ ରଜ ଆମର ବ୍ୟ ଦରକାର ହେଇଯାଇଛି ଏ ଏଗାର ଦିନ ଆଜି ଥିଲା ଯେ ଏଗାର ଦିନିଆ ଖାଇବା। ମୁ ଯାଇଥିଲି
ଓହୋ ଘର ଟା କୋଉଠି କି?
ଗିରି ବା
ହୁଁ ଆଁ ବାଲେଶ୍ୱର ନୀଳଗିରି ଓହୋ
ହୁଁ ନା ତମ ମାମା ଅଛନ୍ତି ଘରେ
ହଁ ମୋ ମାମା ଘରେ ଅଛି ଆମେ ଖଲି ମୁଁ ଆଉ ମୋ ମାଉସୀ ଝିଅ ଥିଲୁ ଦି ଜଣକ ପଳେଇ ଆସିଛୁ ମୋ ଭାଇ ମାମା ଘରେ ଅଛନ୍ତି ହଁ
ପୁଅ ଶୋଇ ପଡ଼ିଛି
ଶୋଇ ପଡିଛି ନା
ତାକୁ ଜର ହେଇଛି ତ ତିନି ଦିନ ହେଲାଣି ତାକୁ ଜର ଆସିଛି ତ ଆଜି ଟିକେ ବଡି ଟା ୱିକ ଅଛି ଶୋଇଛି ଆଉ ହଁ ନାଇଁ ନାଇଁ ତାକୁ ଥଣ୍ଡା ଜର ନାଇଁ ତାକୁ ଏଇ ନଜର ନଜର ଦୃଷ୍ଟି ଜର ହେଇଯାଇଛି ପଳେଇଲେ ନା ସେ ଖାଇକି ନାଁ ଘର ଏଇ ଶୁଇଛନ୍ତି ଅହ ଆଉ ତାହେଲେ ଆଉ ତାହେଲେ ସନ୍ଧ୍ୟା ବେଳକୁ କଣ ହବ
ସନ୍ଧ୍ୟାବେଳକୁ ଭାବିଛି ଆମେ ସବୁ ମୋ ନାନୀ ର ସାଙ୍ଗ ଆସିବ ଆମେ ମୁଁ ଆମ ସବୁ ତିନି ଜଣ ଯିବୁ ବୁଲିବାକୁ ଏମିତି କୋଣାର୍କ ମନ୍ଦିର କେତେଦିନ ହେଲା ଦେଖିନି ନା ଯିବୁ ବୁଲିବାକୁ ବୁଲିବୁ କଣ ଖାଇ ପିଇ କିି ଆସିବୁ ଆଉ ଆଜି ତ ଖାଇବୁନି ଭାତ ତ ତ କଣ ସନ୍ଧ୍ୟାବେଳେ ଧରିକି ଆସିବୁ ଖାଇବୁ ଆଉ ଏୟା ଆଉ କଣ କରିପାରିବି ରଜରେ କିନ୍ତୁ ମୁଁ ଦୋଳି ଖେଳି ପାରିବିନି କୋଉଟେ ଖୋଜି ଖୋଜି ଦୋଳି ଖେଳିବି
ହଁ ହ
ରଜରେ ଦୋଳି ଖେଳି ପାରିଲିନି ଖୋଜି ଖୋଜି ଦୋଳି ଖେଳିନି
ଦୋଳି ପାଇଲେନି କଣ
ନାଇଁ ଏଠି ମାନେ ବନ୍ଧା ହେଇନି ଛୋଟ ଛୁଆ କେ ଛୋଟ ଛୁଆଟା ଖେଳିବା ପାଇଁ ଗୋଟେ ବନ୍ଧା ହେଇଥିବ ଏଠି ବସି ପଡିବି ଯାଇକି ସେଠି ଶୁଣ ହେଲୋ
ଆଜ୍ଞା
ହଁ ଆଉ ଭଲ ଅଛନ୍ତି ଆପଣ।
ହଁ ଲୋ ଭଲ ସେମିତି। ତି ଆଉ।
ହୁଁ ଗରମ କେମିତି ହଉଛି ସେପଟେ।
ଏ ବାବାରେ ଗରମ କଥା କାହିଁ କହୁଛ। ପ୍ରବଳ ଗରମ ଏଠି ବାବାରେ ଯାଇଥିଲି ଛାତକୁ ଲୁଗା ଉଠେଇବା ପାଇଁ ମତେ ଲାଗିଲା କି ମୋ ଦେହ ଟା ପୁରା ପୁରି ଚଳିଗଲା।
ସେଏ ଯେ ମାନେ ଭୁବନେଶ୍ୱର ରେ ଥିଲି ମାନେ ଏତେବେଳ କୁ ଏସି ଲଗେଇକି ଖଟରେ ପଡିଯିବି।
ହୁଁ। ନା ଖାଇବ ନେଇି ଆସି ନା ନା ଆଜ୍ଞା ଆଉ ତାହଲେ ସବୁ ହଆ ସବୁ ଭଲ ତ।
ହଁ ସବୁ ବୁ ଭଲ।
ଆ ପଢା ପଢି କେମତି ଚାଲଛି କୁହ।
ପଢାପଢି ମୋର ଜଷ୍ଟ ଏବେ ବି ସିଏ ସରିଲା। ବିି ସି ଏ ସରିଲା ବି ସି ଏ ସରିକି ଏବେ ଫିକ୍ସ ସେମିଷ୍ଟାର ସିକ୍ସ ସେମିଷ୍ଟାର ରେଜଲ୍ଟ ବାହା ବାହାରିଲେ ଯାଇକି ଯା ଆଡମିସନ କରିବି ଆଉ। କଣ ହବ କେଜାଣି ଡର ଲାଗୁଛି। ସେ ଯେ ଏତେ ଲେଟେ ଯାଏଁ ଏତେ ଲେଟରେ ବାହାର କର ଛନ୍ତି। ମାନେ ଲାଗୁଛି ଯେମିତି ବ୍ୟାକ୍ ଫ୍ୟାକ୍ ଲାଗିଯିବ। ସେମିତି ଲାଗୁଛି।
ଓ ହୋ।
ହଁ ଆମେ ଉତ୍କଳୟ ୟୁନିଭରସିଟି ରେ ବହୁତ ଲେଟରେ ବାହାର କରୁଛନ୍ତି। ଆମର ଜୁନିୟର ମାନେ ଯେତେବେଳେ ତାମେ ତ ଏବେ ଆସିକି ସେଇ ସେମିଷ୍ଟାର ଯକି ସେଇ ତା ସେଇ ବେଳକୁ ହିଁ ଆମ ଏ ବାହାରିବ ନହେଲେ ଏମିତି ବାହାର କରୁନାହାଁନ୍ତି। ହଁ। ପୁଅ କଣ ପଢୁଛୁ ନା ଏବେ
ପୁଅ ଟା ତ ଦୁଇ ବସ ଦୁଇ ବର୍ଷର ପୁଅ କଠୁଛିିବ ସିଏ।
ଓହୋ।
ଏମିତି ଘରେ ପଢାପୁଢି କରୁ ପଢୋଉଚୁ।
ଆ ଆଉ ହେଲା ହ ସେ ଲୋକ କ ଆମ ଘର ସବୁ ଗେଷ୍ଟ ଭ ରହିଛନ୍ତି ହଁ ମର ତ ସବୁ ତାଙ୍କ ଘରୁ ସବୁଯାକ ଗେଷ୍ଟ ଆସିଚନ୍ତି। ଆମର ବି ସେ ବନ୍ଧୁବାଥବ ଭିତରେ ସବୁ ଆସିଚନ୍ତି।
କଣ?
ତାଙ୍କ ଘରକୁ ବି ଯ ଗେଷ୍ଟ ଆସିଚନ୍ତି, ସେ ଆମ ଘରକୁ ସମସ୍ତେ। ସେଇଥିପାଇଁ
ଓହୋ। ମାନେ କିଏ ରିଲେଟିଭ ଗୋଟେ ଚାଲି ଯାଇଚନ୍ତି।
ହଁ ହଁ।
ରିଲେଟିଭ ବୋଧେ କିଏ?
ନା ରିଲେଟିଭ ମାନେ ନିଜ ରକ୍ତ ଭିତର କିନ୍ତୁ ସେ ସେପରେଟ୍। ସେ ମାନେ ହଁ ଭାଇଆ ଟା ଭିତରେ। ଜେଜେ ଗଲେ ଆଉ ଜେଜେ
ଆପଣଙ୍କ ଫ୍ୟାମିଲି କିଏ କିଏ ସବୁ ଅଛନ୍ତି?
ମୋ ଫାମିଲିରେ ମୋର ଜେଜେମା ଶାଶୁ ଅଛନ୍ତି। ମୋ ଶାଶୁ ଶଶୁର ଆଉ ହେଲା ଆମେ ସ୍ୱାମୀ ସ୍ତ୍ରୀ ଛୋଟ ପିଲା ଟା ଆଉ ମ ସାନ ନଣଦ ଜଣେ। ହୁଁ ଆମର
ଳନ୍ଦ କଣ ପଡୁଛନ୍ତି ନା କଣ?
ଏବେ ପଢାପଢି ସରିଲା। ତପରେ ସେ ହେଲା କମ୍ପିଟିଟିଭି କରୁଥିଲା। କମ୍ପିଟିଟିଭି କରିକି ଫୁଣି ବି ଇ ଡି କରିଲା। ବି ଇ ଟା କମ୍ପ୍ଲିଟ୍ ହେଇଯାଇଛି। ସବୁ ଗୁଡାକ ଆମର ସେ ଟିକ ଏଟା ସବୁ କ୍ୱାଲିଫାଇ କରିସାରିଲେଣି ଖାଲି ସେ ଯଉ ଆର ଏସ୍ ଚି କୁ ତାର ଏକ୍ଜାମ ଟା ଦବାର ଅଛି। ସେଇଠ୍ ଟା କ୍ଲିୟର କରିବ ଖାଲି। ଆଉ ସେଇଥିପାଇଁ ସ ଏବେ ଟିକେ ଗୋଟେ କୋଚିଂ ସେଣ୍ଟର ରେ ଅଛି। ସେ ବାଲେଶ୍ଵରେ ଟେ ଭ ବଡ କଚିଂ ସେଣ୍ଟର ସେଠି ସାଢେ ତିନିଶହ ହଁ ସେଠୀ ସାଢେ ତିନିଶହ ପିଲା ହେ ଏମାନେ ସ୍କୁଲ ଭଳିଆ ତାଙ୍କର ପିଲା। କାରଣ ସେ ତାଙ୍କ ସେଇଠି ଅଛି ପଢଉଚି। ତା ସହିତ ତାର ଗୋଟେ କନ୍ ଟେଣ୍ଟ ଗୁଡାକ ବି ତାର ହେଇଯାଉଚି ନା ଏ ଏତେ ମାନେ ତାକୁ ପ୍ରେସର ପଡୁନି ପଢେଇବା ପାଇଁ। ପଢେଇ ପଢେଇ ତାର ଥର ହେଇଯାଉଚି ସେଥିରେ। ସେଥିପାଇଁ ତାକୁ
ପଢେଇ ଯେତେ ଥର ପଢେଇ ପଢେଇବୁ ତ ହେଇଯିବ ଆଉ।
ଗୁଡାକ ସବୁ ଯୋଉ ଏକ୍ଜାମ୍ ଗୁଡା କ୍ୱଲିଫାଇ କରିଗଲା ବୁଝିଲେ ଆଉ ହେଲା ସେଇଟା ସେ ତାର ଗୋଟେ ଲକ୍ଷ୍ୟ ଅଛି ସେଥିରେ ଟିକେ ଚାକିରି ଫାକିରି କରି ସାରିଲେ ବାହା ହବ ଏଜ୍ ହେଇଗଲାଣି ଟ୍ୱଣ୍ଟି ସିକ୍ସ୍ ହେଇଗଲାଣି। ଆଉ ହେଲା ଦେ ଏଇ ନେଷ୍ଟ୍ ମନ୍ଥ ନେଷ୍ଟ୍ ଇୟର ରେ ବାହା ଘର ଟା ହବ।
ଓ ହୋ ତାହେଲେ ବାହାଘର ହଁ ହବ ବୋଲି ପ୍ଲାନ୍ ଅଛି।
ଓ ହଁ। ନେକ ନେକ୍ସଟ୍ ଆୟର ରେ କରିବ ଆଉ ଏତେ ଡେରି ଆଉ ହବନି।
ଓ ହୋ। ଆ ଆପଣଙ୍କ ହଜବେଣ୍ଡ୍ ପୁରା କେହି ବଡନାହାନ୍ତି ଆପଣଙ୍କ ହଜ
ନା ନା ନା। ହଁ। ସେ ବଡ ଆମେ ଭାଇ ଭଉଣୀ ଦି ଜଣ ତାଙ୍କର ଆଉ। ଦେଇନାହାନ୍ତି।
ଓହୋ ହଁ।
ମୋର ବି ଆମ ଘରେ ବି ମୋ ବାପା ମା ତମେ ଭାଇ ଭଉଣୀ ଦି ଜଣ ଚାରି ଜଣ ଆମର ଫ୍ୟାମିଲି ମୁଁ ବଡ ଆଉ ମୋ ଭାଇ ସାନ ତାଙ୍କର ତାଙ୍କ ଭାଇ ବଡ ଆଉ ଭଉଣୀ ସାନ ଏଇ ଭଳିଆ
ତମ ଘର କୋଉଠି?
ସେଇ ବାଲେଶ୍ଵରରେ କିନ୍ତୁ ମାନେ ଟାଉନ ଉପରେ ମନ ମୋ ଘର ଟେ ଟାଉନ ଉପରେ ବାପର ଟା ବାଲେଶଵର ଟାଉନ ରେ ହଁ ଟାଉନ ର ଆସିି ଗାଁ ଭିତରେ ପଡିଯାଇଛି ଆଉ କରିବା କହଣ
ସ ଲାଙ୍ଗୁଏଜ ସବୁ ଅଲଗା ଥାଏ ଜଣାପଡ଼ମ
ଟା ତ ଅଛି ବାକି ମାନେ ଯୋଉ ମାନେ ଯୋଉଠି ଯେ ଟାଇପ ର ଜିନିଷ ଟା ଲାଗିବ ବୁଝିଲ। ତ ମୋର ପ୍ରପଲ ଘର ଟା କଣ ଆମର ଉତ୍ତର ବାଲେଶ୍ଵରରେ ପୁରା ମାନେ ଦିଗଘ ସାଇଟ୍ ବେଙ୍ଗଲ ଫେଙ୍ଗଲ ସାଇଟ ଆମର ସେଠି ଚଉମୁଡଗରା ଡଗରା ବି ଶୁଣିଥିବ। ସେ ପଟ ଲାଗନି ଆମ ଘର। ସେଠି ଗଲେ ପୁରା ଆମର କଥାଟା କଣ ଅଧ ବଙ୍ଗଳା ଅଧ ଓଡିଆ ପାଖାପାଖି କଥା ଗୁଡାକ କିସ କେନେ ଖାଇଲୁ ହଁ ଯିବୁ ହଁ ଏଇ ଟାଇପ ର କଥା ହେଲା।
ମୋର ଗୋଟେ ସାଙ୍ଗ ଟା ପଡୁଥିଲା ବି ସି ଏ ରେ ତାଙ୍କ ଘର ବାଲେଶ୍ଵର ବାଲେଶ୍ୱର ବ୍ରହମପୁର ସହି ସିଏ ମାନେ ଏମିତି ଭାଷା କହିବ ଏମିତି କଥା ସବୁ କହିବ ମାନ ଆମେ ଅଧିକ ବୁଝିବୁ ଏତେ ଗାଉଁଲି ଭାଷା ତ କାହିଁକି କଉ ଜସ କେ ଏଠୀ କଥ କେଚର କାରଗର ଏମିତି ଗାଁଳିଲିସ କରୁଚୁ ଟିଚର ମାନେ ସବୁ ଶୋଧୁଛନ୍ତି। ତାପରେ ଏମିତି ଚିଡି ଥିଲେ ସେ ଗୋଟେ ଗୋଟେ ଟାଉନ ଭାଷା ବି ବୁଝିପାରେନି।
ହଁ ହଁ। ହଁ ସେଇଆ ଦେଖ ତମର ବି କିଛିଟ ସେପଟକୁ ଆପଣ ତମ ଯେତେ ଯେତେଡୁ ସଆଡକୁ ଯିବ ଧର ଯାଉ କହିଲେ ଭୁବନେଶ୍୍ୱରରେ ଟିକେ ଅଲଗା ଟାଇପ ରେ କଥା ଅଛି ଟାଇପ ରେ ମାନେ ସବୁ ଅଣ ହେଲା କି ଏ ଯଟ କାଇଁ ଟାଇପ କଥା କୁହନ୍ତି ତାପରେ ପୁଣି ସବ ପ ଆଉ ଟିକେ ସଡକୁ ଯିବ ଆଉ ଟିକ ଗ ଗ ଗ ଗ କଥା ସବୁ ସେଇ ଭଳିଆସ ସେମାନେ ସବୁ ଜାଗାରେ ସବୁ ଡିଷ୍ଟ୍ରିକ ରେ ଅଲଗା ଅଲଗା ଟାଇପ ର ଭାଷା। ସେ ଡିଷ୍ଟ୍ରିକ୍ ଭିତରେ ପୁଣି ହଁ ଡି ଷ୍ଟିକ୍ ଭିତରେ ପୁଣି କିଛି ସେ ଗାଁ ଅଛନ୍ତି ସେ ଗାଁ ର କଥା ଟିକେ ଅଲଗା ହବ ଏ ଗାଁର ଟି ଅଲଗା ହବ।
ଅହଁ ସବୁ ଗାଁରେ ବି ଗୋଟେ ଗୋଟେ କଥା ଅଲଗା।
ହଁ ବାସ୍ ବାସ୍ ସେଇ ଗାଁ ରେ ବି କଥା ଅଲଗା ଆସିବ।
ହଁ
ସେଇଆ ଯୋ କହନ୍ତି ନା ଯେ ଦେଶେ ଯାଇ ସେ ଫଳ ଖାଇବା ସେଇୟା ଫଳ ଖାଉଛି ସେ ଦେଶକୁ ଯାଉଛି ସେ ଫଳ ଖାଉଛି
ହଁ ହଁ ହଁ
ହଉ ଠିକ ଅଛି ରଖୁଛି ଏଁ ତମେ ଫ୍ରି ହେଲେ ପୁଣି କଲ୍ କରିବ ହେଲା ହଁ।